ହଁ ମ୍ୟାଡାାମ ନମସ୍କାର।
ହଁ ନମସ୍କାର୍ କଣ କରୁଚ?
ଏଇଠି ବସିଥି
ଓ କାମ ସରିଲାଣି? ଆଉ ରୋଷେଇ ମୁଁ ଏଇ ଭାତ ବସେଇଚି ଆଉ କଣ କରିବା।
ରୋଷେଇ ଆମର ଏଇ ମାଛ ଆଣିଥିଲେ ଏ ଜାଣିଚୁ
ଓହୋ କଣ ମାଛକୁ କେମିତି କଣ ରୋଷେଇ କରିବ?
ମାଛକୁ ମସଲା ଦେଇକି
ଓହୋ ମାନେ ମ ଅଦା ପିଆଜ ରସୁଣ ନା ଅଧା ପ୍ୟାଜ୍ ରସୁଣ ନା ଯୋଉ ସୋରିଷ ବାଟଣ ଯେ?
ନାଇ ସୋରିଷ ବାଟଣରେ କରିବି ଆଜି।
ଓହୋ କେମିତି କଣ ସୋରିଷ ବାଟଣ କରିବେ ଟିକେ କହୁନାହାନ୍ତି?
ହଁ ହଁ ଫାଷ୍ଟ ମାଛକୁ ଛାଣିବି ତାପରେ ସୋରିଷ ବା ଟଣ ଯୋଉ ସୋରିଷ ଜିରା ଆଉ ଅଦା ପିଆଜ ରସୁଣ ଆର ମସଲା କରିବି ତାପରେ ତାକୁ କଷିକି ତା ସହିତ ଆଳୁ ବି କଷି ଟମାଟୋ ସେସବୁ ପକେଇକି ତାପରେ ପାଣି ଦେ ଫୁଟିଲେ ତାପରେ ମାଛ ପକେଇବି ଧଡିଆ ପତ୍ର ମାଛ ମସଲା। ଆଉ ଏମତି ଗରମ ମସଲା ଆଉ ଡାଲଚିନି ଗୁଣ୍ଡ ଏରା ସବୁ
ଆଉ କଣ କଣ ରୋଷେଇ ଶିଖିଚ?
ରୋଷେଇ ଅଲ ଆଇଟମ୍ କିଛି କିଛି ଜାଣିଚି ବିରିୟାନୀ ବା ନନଭେଜ ଆଇଟମ୍ କିଛି କିଛି ଜାଣିଚି ଆଉ।
ବିରିୟାନୀ ଜାଣିଚ?
ହଁ ଜାଣିଚି।
ହଉ ତ ବିରିୟାନୀ ଜାଣିନି ମତେ ଟିକେ ହୋହୁନ କେମିତି କଣ କରନ୍ତି, ମୁଁ ତିଆରି କରିବି ଟିକେ।
ହଁ କହିବି ବିରିୟାନୀ ହୋଉଚି। ଦେଖିକି କେତେ ଜଣ ଖାଇବେ କେମିତି ନବ ଚାଉଳ ତାପରେ ପାଣିକୁ ଗରମ କରିବ ସେଥିରେ ଲେମ୍ବୁ ଗୋଟା ମସଲା ସବୁ ଡାଲଚିନି ଆମର ଯୋଉ ସବୁ ମସଲା ଆସୁଚି ନା ଗୁଜୁରାତି ଏସବୁ ପକେଇବେ ଅଏଲ୍ ସେଥିରେ ଟିକେ ପକେଇବେ ଲୁଣ ନା ନା କିଣା ଚାଉଳ। ବାସୁମତୀ ଚାଉଳ ଆମର ବିରିୟାନୀ ଚାଉଳ ଅଲଗା ମିଳୁଚି।
ହଁ ହଁ ତାପରେ
ହଁ ସେ ସବୁ ପକେଇବେ ତାପରେ ସେ ଫୁଟିଲା ପରେ ତାକୁ ଚାଣିକି ରଖିବେ ତାପରେ ଚିକେନ ହଉ କି ଆ ଆମର ପରିବା ହଉ ଏସବୁ ହୁଁ
ଆଉ-ଉ-ଉ-ଉ କଦଳୀ ଭଣ୍ଡା ତରକାରୀ ଜାଣିଛନ୍ତି?
କଦଳୀ ଭଣ୍ଡାର ଗୋଟେ ଆଇଟମ ଜାଣିଛି ବରା।
ହଁ କେମିତି କଣ ବରା କରନ୍ତି ମୁଁ। ଗୋଟେ ତରକାରୀ ଜାଣିଛି ମୁଁ କହିବି?
ଆଜ୍ଞା କହୁନାହାନ୍ତି।
ଆମର ଯୋଉ କଦଳୀ ଭଣ୍ଡା ମାନେ ସେଇଟା ଛ ଛତୁ ତରକାରୀ ଭଳିଆ ଲାଗେ ନାଇଁ ଭଲ ଲାଗେ କିନ୍ତୁ ମାନେ ଫାଷ୍ଟ ଆମେ ସେଟା ନାଇଁ କଷାଳିଆ ଆମର ସେଇ ଯୋଉ ଯେତେବେଳେ ସେ ଭଣ୍ଡା ଟା ଆଣି ବେ କାଟିକି ସେ ଭଣ୍ଡା ଭିତରେ ଗୋଟେ ନା ଳି ମାନେ ଫାଷ୍ଟ ଗୋଟେ ମାନେ ଆମେ ଯୋଉଠାକୁ ତରକାରୀ କରିବା ତା ଭିତରେ ଗୋଟେ ଲମ୍ବାଟେ ଗୋଟେ ଅଛି ସେଇଟାକୁ ଆମେ ଖୋଲିଦେଲେ ଆଉ କଷା ଲାଗିବନି ହେଲା ତ ସେଇଟାକୁ ଆଣିକି ଆଗେ ଆମେ ଫାଷ୍ଟ ଭଲସେ ବାଛିବା ଯଦି ଭଲସେ ନ ବାଛିବା ତ ସେ କଷା ହେଇଯିବ ତରକାରୀ ବାଗ ଲାଗିବନି। ଆଉ କଷି ସାରିଲା ପରେ ଏ ସୋରିଷ ବାଟିଲେ କଲେ ଏଇଟା ବହୁତ ଭଲ ଭଲ ଲାଗେ ମାନେ ଛତୁ ଭଳିଆ ଲାଗିବ ସୋରିଷ ବାଟଣ, ଅଦା, ପିଆଜ ରସୁଣ ତାକୁ ମସଲା କରିବା ମସଲା କରିସାରିଲା ପରେ ସି ଯୋଉଁ ସିଝେଇବା କୋଉଟା କହିଲ କଦଳୀ ଭଣ୍ଡାକୁ କାହିଁକିନା ସେଟା ମାନେ ସିଝି
ଜି-ଇ -ଇ ଆଳୁ ପକେଇଲେ ଆହୁରି ଆଳୁ ଟମାଟୋ ଏସବୁ ଟେଷ୍ଟ ଲାଗିବ
ହଁ ସେ ପଡିବ ଆଳୁ ବି ପଡିବ ତାପରେ ଆମର କଣ କହିଲ ସେ କଦଳୀ ଭଣ୍ଡାଟାକୁ ମାନେ ଭଲସେ ତାକୁ ସିଝେଇବ କହିଁକି ନା ସେ ସିଝ ସେଟା ମାନେ ସିଝିବା ପାଇଁ ବହୁତ ଟାଇମ ଲାଗେ ନା ତ ନସି ଝିଲେ ବାଗ ଲାଗିବନି। ତାକୁ ଫାଷ୍ଟ ଆମେ ସିଜେଇବା। ସିଜେଇସାରିଲା ପରେ ଆମେ ଆଳୁ କୁ ବି ଭାଜିକି ରଖ କେତେ ଟଙ୍କା ଆଳୁ ନର୍ମାଲି ଜଣେ ଯିଏ ଭାଜିବା କଥା ଭାଜିବ ଯଦି ନ ଭାଜିଲେ ବି ସେମିତି ବି ହବ। ହଁ ତ-ଅ-ଅ ଆଳୁକୁ ଭାଜିକି ଆମେ ରଖିଦବା ତାପରେ ଆମର କଣ କହିଲ ତେଲ ପକେଇବା ତେଲ ପକେଇ ସାରିଲା ପରେ ଆମେ ପିଆଜ ଟିକେ କାଟିକି ରଖିଥିବା ପିଆଜ ପକେଇବା ପିଆଜ ପକେଇ ସାରିଲା ପରେ ଆମ ସୋରିଷ ବାଟଣ ତ ଏତେ କଷା ମାନେ କଷିଲେ ବି ସେ ପିତା ହେଇଯିବନି କି ସୋରିଷ ମସଲା ଟା ହଁ ସେ ନର୍ମାଲ ଟିକେ କଷା ହେବ। କସାଇଲା ପରେ ଟିକେ ପାଣି ଦବା ପାଣି ଦେଇ ସାରିଲା ପରେ ସେ ବିଲାତି ଟା ପକେଇ ସେ ପାଣି ଟା ଫୁଟିବ ଫୁଟି ସାରିଲା ପରେ ଆମେ ବିଲାତି ଟା ପକେଇବା ବିଲାତି ପକେଇ ସାରିଲା ପରେ ଆମେ କଣ କରିବା ନା ସେ ମାନେ ବିଲାତି ଟା ଯେତେବେଳେ ଟିକେ ହେଇ ଆସିବ ଆମେ ତା ସାଙ୍ଗରେ ମିଶେଇଲେ ଚିକେନ ମସ ମସଲା ହବ ଗରମ ମସଲା ମିଶିଇଲେ ବି ହବ କିନ୍ତୁ ଚିକେନ ମସଲା ମିଶିଲଲେ ମାନେ ଭଲ ଲାଗିବ ତା ସେଠି ଚିକେନ ମସଲା ଦେଇ କଷି ଦେବା ତାପରେ ଯ ଗୋ ଟା ମସଲା ପକେଇବାରଥିବ ପକେଇବ ମତେ ଟିକେ ଭଲ ଲାଗେନି ଗୋଟେ ମସଲା ମାନେ ପକେଇବା ପାଇଁ। ତାପରେ ଆମର ସେ ବିଲାତି ହେଇସାରିଲା ପରେ ଆମେ ଯୋଉ ରଖିଥିବା ସେ ଯୋଉ-ଉ-ଉ ଆମର ସେ ଯୋଉ କଦଳୀ ଭଣ୍ଡା ଆଉ ସେ ଆଳୁ ଯୋଉ ରଖିଥିବା ଆମେ ସେଇଟାକୁ ପକେଇବା ସେଠି
ସିଜେଇକି ଯୋଉଟା ରଖିଥି
ହଁ ସିଝେଇ ହଁ ସେଟା ପକେଇବା ପକେଇ ସାରିଲା ପରେ ତାକୁ କିଛି ସମୟ କଷିବା କଷେଇ ସାରିଲା ପରେ ଯିଏ ଝୋଳ କରିବାଥା କରିବ ଯିଏ ଝୋଳ ନକଲେ ବି ଚଳି ବ ସେମିତି ବି ହେଇପାରିବ ନା। ଆଉ ମତେ ତ ବହୁତ ଭଲ ଲାଗେ ଝୋଳ କଣ ମାନେ ତାକୁ ନର୍ମାଲ ଯଦି ଏ-ଏ-ଏ ମାନେ ଛତୁ ଟାଇପରେ ଟିକେ ଫ୍ରାଏ କରିବୁ ମାନେ ଭଲ ଲାଗିବ ନା।
ହଁ।
ଆଉ ତମେ ଛତୁ ବରା କେମିତି କଣ କର ଟିକେ କହୁନ।
ଛତୁ ହଁ ଛତୁ ସେଇଭଳିଆ ଯୋଉ ସୋରିଷ ମସଲା ମସଲା ଦେଇକି କରୁ ଜିରା ଆଉ ଅଦା ଜିରାରେ କରୁ।
କରନ୍ତୁ କର କହୁଥିଲୁ ତ ବରା ଟା ମୁଁ ଜାଣିନି ନା ମତେ ଟିକେ କହୁନ ମୁଁ ଟିକେ ଜାଣେ।
ଏଇ ଭଣ୍ଡା ହଁ ତାକୁ ସେମିତି ସିଝେଇକି ସିଝେଇକି ସେମତି ତାକୁ ଚିପୁଡିକି ଯୋଉ କର୍ଣଫ୍ଲୋର ଆଉ ବେସନ ରେ ଗୋଳେଇକି ତାକୁ ଛାଣିବୁ।
ହଁ କର୍ଣଫ୍ଲାୱାର ଦେଲେ ମାନେ କଣ ଟାଣ ହବନି।
ହଁ ଜଷ୍ଟ ଟିକେ ଟିକେ ହାଲକା ଯେମିତି ମୁ
ହଁ ଯେମିତି ହବ ତା ସାଙ୍ଗରେ ମାନେ ଦେଖିକି ତାକୁ ଦବାକୁ ପଡିବ ନାଇଁ।
ଆଜ୍ଞା। ଆଉ ଗୋଟେ ପୋଡା ଅଛି ସେଇଟାକୁ ବି ପୋଡିବା କଦଳୀ ପତ୍ର ହଉ କି ହଁ ପୋଡ଼ିଲେ ଭଲ ଲାଗିବ। ସେଟା ତାୱା ରେ ସେଇଟା ହଉଛି କଞ୍ଚା ଟାକୁ ଲୁଣ ପକେଇକି ଚିପୁଡି ଦବା ତାକୁ ତାପରେ ଟିକେ ଯୋଉ ବିଲାତି ଆଉ ସୋରିଷ ମସଲା ତାକୁ ଗୋଳେଇବା ଗୋଳେଇକି ଗୋଟେ କଦଳୀ ପତ୍ର ହଉ କି ବୋଇତାଳ ପତ୍ର ହଉ ସେଇଥିରେ ରଖିକି ବାନ୍ଧିଦବା। ବାନ୍ଧି ଦେଇକି ତାକୁ ଅଏଲି ଟିକେ ପକେଇକି ତାୱରେ ଗରମ କରିକି ରଖିବା ଘୋଡେଇ ଦବା ଗୋଟେ ଇଏ ତାପରେ ଏପଟ ସେପଟ କଲେ ହେଇଯିବ ଆଉ।
ତ ପୋଡିବ ଯେ କୋଉଥିରେ ପଡ ଚୁଲି ନା ଗ୍ୟାସ କୋଉଥିରେ ପୋଡ?
ଚୁଲିରେ ପୋଡିଲେ କଣ କହିଲ ଧୂଆଁଳିଆ ଲାଗିବ ଟିକେ ହେଲା। ତାପରେ ସେଥିରେ ଜଲଦି ବି ପୋଡି ହେଇଯିବ। ଆଉ ଗ୍ୟାସରେ ହଁ ଗ୍ୟାସ ତାୱାରେ କଲେବି ଭଲ ହବ।
କି ମାନେ ମେନ୍ କଥା ହେଲା ଚୁଲି କି ଫାଷ୍ଟ ଆମେ ଜାଳ ଦବା ମାନେ କାଠରେ ଫାଷ୍ଟ ଜାଳ ଦେଇକି ଆମେ ନିଆଁ ତାକୁ ଯଦି ମାନେ ଅଧିକ କରିବା ତାହେଲେ ଚୁଲିରେ ମାନେ ଚୁଲିରେ ଆମେ ଗୋଟେ ଜିନିଷ ଦେଖ ଆମର ଗ୍ୟାସ୍ ତ ନର୍ମାଲ ଏବେ ଗ୍ୟାସ ସିନା ବାହାରିଲାଣି ଆଗ କାଳରେ ତ ଚୁଲି ତ ଚୁଲିରେ ଆମେ ପଡିଲେ ତାର ଟିକେ ମାନେ ମଜା ମାନେ ବହୁତ ଭଲ ଲାଗେ।
ନା ଚୁଲି ରୋଷେଇ ଟା ଭଲ ଲାଗେ। ଚୁଲି ରୋଷେଇ ଟା ଭଲ ଲାଗେ କିନ୍ତୁ ସମସ୍ତଙ୍କୁ ଚୁଲି ଟା ଜାଳି ଆସେ ସମସ୍ତେ ଜାଳି ପାରନ୍ତି କି କିଏ ଅଧିକା ଜାଳି ଦିଏ କିଏ କମ ରେ ଜାଳେ ଖଣ୍ଡେ ରୋଷେଇ ରେ ବି ଜଣେ ତରକାରୀ ଭଲରେ କରିଦିଏ କଣ ପାଇଁ କହିଲେ? ଜାଳ ଟାକୁ କମଉଥିବ ବଡ ହଉଥିବ ଆଉ ଜଣେ ଜଣେ ପେଲି ଦେଇଥିବେ ଏକା ରେ ବହୁତ ଜାଳ କିନ୍ତୁ ଜଳୁନ
ହଁ ଆମର ଏପଟେ କଣ କହିଲ ଆମର ଏପଟେ ମାନେ କାଠ ଠ ସୁବିଧା ହେଲା। ମାନେ ଆମର ଗ୍ୟାସ କିଛି ମାନେ କିଛି ଗ୍ୟାସ ର କିଛି ଆବଶ୍ୟକତା ନାହିଁ ଗ୍ୟାସ କିଛି ଆବଶ୍ୟକତା ନାହିଁ ଆମେ ଯୋଉ କଣ କରିବୁ କହିଲ ମାନେ ଯେ ତେବେଳେ ମାନେ ଯେତେବେଳେ ଆମର ଗ୍ୟାସ ନ ମାନେ ଯେ ତେବେଳେ ବାହାରିଲା ଆମର ଚୁଲି ଆମର ମନେ ସବୁବେଳେ ମୁଁ ଚୁଲି ସେ ଆମର ଏପଟେ କାଠ ଜଙ୍ଗଲ ଏଇଆଡେ ନା। ସେଥିପାଇଁ ଆମର ଏଠି କାଠ ସୁବିଧା।
ନାଇଁ ମୁଁ ବି ରୋଷେଇ କରେ ପ୍ରାୟ ଟାଇମ ହଉଛି ଚୁଲିରେ ମତେ ମତେ ଭଲ ଲାଗେ ନନଭେଜ ଆଇଟମ୍ କଲେ ଭଲ ଲାଗେ ଆଉ ଏବ୍ ତ ଗ୍ୟାସ ହିଟର
ଗ୍ୟାସ୍ ତ ଏବେ ବହୁତ ରେଟ୍ ଆଉ ନୂଆ ସରକାର ଆସିକି ବହୁତ ରେଟ କରିଦେଇ ଛି ଗ୍ୟାସ୍ କଣ କରାହବ ଆଉ ତାହେଲେ ଆଜି କଣ ରୋଷେଇ ହବ?
କରିବି ସେଇ ମାଛ ଟିକେ ମସଲା କରିବି। ହଉ ଆଉ ଦେଖିବା ଆମର ନଣନ୍ଦ ମାନେ ଆସିଛନ୍ତି ତାଙ୍କ ପସନ୍ଦ ଅନୁସାରେ ଆଜି କିଛି କରିବା।
ଓହୋ ଓହୋ ଆଉ ମୁଁ ବି ସେମିତି ବାହାର ଭାତ ବସେଇଛି ଭାବୁଛି କି ଆମର ଯୋଉ ଭେଣ୍ଡି ଭଜା କରିବି ଯୋଉ ଗୋଟା ଭେଣ୍ଡି କି-ଇ ଭାଜିକି ମାନେ, ମସଲା ଭିତରୁ କାଟିକି ମସ୍ କହିଲା କିଂତି ଜାଣିଛ ସେ ଭଜା! ହୁଁ ସେଇଟା ମୁଁ ଭାବିଛି, ଯେ କରିବି ବୋଲି। ଏଁ ମ୍ ସେଇ ଅଦେ ପିଆଜ ରସୁ ମସଲା ବାଟି ଦେଇଛି ମୁଁ, ବାଟି ଦେଇଛି ତାକୁ ଭେଣ୍ଡିକୁୁ ସବୁ କାଟିକି ରଖ୍ ରଖିଛି। ମାନେ ନର୍ମାଲି ଟିକେ ଟିକେ କାଟିଛି, ତା ଭିତରେ ମସଲା ପୂରେଇକି ଉମ୍ ତାୱାରେ ଭାଜିବି ସେଟା, କଡେଇରେ ଭାଜିଲେ ବି ମୁଁ ମାନେ ସେ କଣ କହିଲ? ମୋର ଏକାଠି ହେଜିବ ମାନେ, ଭଲ ହବନି। ନାଇଁ କି! ମାନେ ତାୱରେ କଲେ ସେ ଗୋଟ୍ ଟା ଗୋଟା ହବ ମାନେ ଭଲ ଲାଗିବ ଖାଇବା ପାଇଁ।
ଆଜ୍ଞା।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ଆମ ବୋଉୂ ଏବେ ଲୁଗା ଧଉଛନ୍ତି। ନଣଦ ଦି ଜଣ ଅଛ ନ୍ତି। ତାଙ୍କ ପିଲାମାନେ ବି ଆସିଛନ୍ତି। ସେଇଠି ଖେଳୁଛନ୍ତି। ମୋ ବାପା ବିଲକୁ ଯାଇଛନ୍ତି। ଆଉ ମୋର ହଜବେଣ୍ଡ ଯିଏ, ସେ ତ ସିଏତା ବିଜନେସ୍ ତାଙ୍କର ଦୋକାନ।
ଅ ହ, ଆଉ ବେବି ଫେବି କିଛି ହେଇନାହାଁନ୍ତି ବୋଧେ?
ନାଇଁ ନାଇଁ ହେଇଛି ନା। ସେ ଯେ ଥ୍ରୀ ମଂଥର। ଶୋଇଚନ୍ତି, ଆଉ କଣ କରିବ?
ଓହୋ! ତାହେଲେ ଏବେ ସଖାଳେ ତ ମାନେ ସକାଳେ ତ ସମସ୍ତଙ୍କର କାମ ଅ। ଏବେ ଜଷ୍ଟ ତ ମୁଁ ଗାଧେଇକି ଆସିକି, ଏଇ ବା ଭାତ ବସେଇଛିି ଚୁଲିରେ। ଆମର ଚୁଲି ତ କାଠ ଲଗେଇଦେଲି-ଇ, ନିଆଁ ଲଗେଇଦେଲି ଆମର କାଠ ପଡିଗଲାଣି। ଟିକେ ପୋଡା ପୋଡି କରିଆ, ଓଡିଆ ତ ପ ଖାଳ ଭାତ ସାଙ୍ଗେ ଟିକେ ପୋଡାପୋଡି ନହେଲେ ଭଲ ଲାଗିବନି। ଆଉ-ଉଁ, ସେଇଆ ଇଏ କରୁଥିଲେ ସେଇଟା ମାନେ ପୋଡିକି ଟିକେ ଦେଖିବା ଖାଇବା କଣ ଟିକେ କରାହବ। ହଁ ଅଁ। ମାଁ ମାନେ, ମାଁ ରୋଷେଇ କରେ ଯେ ମୋ ମାଁ ନାହିଁ ତ ଆଜି। ମାଉସି ଘଠି ଟିକେ ଯାଇ ସେଥିପାଇଁ ମତେ ନିଜେ ରୋଷେଇ କରିବାକୁ ପଡୁଛି ଆଉ।
ଆଉ, ଆପଣଙ୍କ ଦେହ ଭଲ ଅଛି?
ହଁ, ମୋ ଦେହ ଭଲ ଅଛି।
ଆଉ ବେବି ଫେବି ଆପଣଙ୍କର, ହଁ ଠିକ୍ ଠାକ୍। ଆଜ୍ଞା। କଲ୍ ହଁ ଆଛା। ହଁ, ସରି ସରି ଜାଣିନଥିଲି। ସରି ମୁଁ ଜାଣିିନଥିଲି। ଆପ୍
ନାଇଁ ହଁ, ହେଥିରେ କଣ ଅଛି, ଏଟା। କିଲେ ଆସିବ ହେଲା। ହଉ ତାହେଲେ ବ୍ୟସ୍ତ ଥିବେ, ଆପଣ ଯାଆନ୍ତୁ, କଣ କରନ୍ତୁ? ତାଲେ କାମ ହେଲା?
ଆଜ୍ଞା, ହଉ ନମସ୍କାରେ।
ହଉ।
ହଉ, ଧନ୍ୟବାଦ!